ହାଲୋ।
ମ୍ୟାଡ଼ାମ୍ କଣ କରୁଛନ୍ତି?
ଏଇ ବସିଛି ଆଜି ଆମ ଆଡେ଼ ବର୍ଷା ହଉଛି ତ ବର୍ଷା ଜୋରେ ହେଇଥିଲା ତ।
ଆଜ୍ଞା।
ଏବେ ଯୋଉ ବର୍ଷା ଛାଡିଲା ଭାବୁଛୁ କି ଟିକେ ଆଜି ଆମର ପକୁଡ଼ି ସାଗରେ ଟିକେ ମଟର ତରକାରୀ ଖାଇବା ପାଇଁ ଭାବିଛୁ। ତ ସେଇ ବସିକି ଟିକେ ମାନେ କରୁଛୁ ମାନେ ଖାଇବା ଇଏ କରୁଛୁ ସଜାଡୁଛୁ।
ଆଜ୍ଞା ଆଜ୍ଞା।
ଆଉ ଆପଣ?
ହଁ ମୁଁ ତ ଏବେ ରୋଷେଇ ଏବେ ପ୍ରାୟ ସରି ଆସିଲାଣି। ଆଉ ଦେଖିବା ଟିକେ ଫୋନ କରିଦେଲି ମୁଁ କହିଲି ଦେଖିବା କଣ କରୁଛନ୍ତି ମ୍ୟାଡାମ ମାନେ କଣ କରୁ
କଣ ରୋଷେଇ ଆଜି କରିବେ?
ଏଇ ରୋଷେଇ କଣ ଭାତ, ଚିକେନ୍। ତା ସାଙ୍ଗରେ ଟିକେ ଭଜା ହେଇଛି।
ଓ ହ
ଆଉ। ଏମିତି ଆଉ। ଆଇଁଷ ଟା ତ ହେଲେ ତା ପ୍ରାୟ ଆଉ ତା ସାଙ୍ଗରେ କିଛି ନହେଲେ ବି ଚଳିବ।
ହଁ।
ଆଇଁଷ ଟା ଯେହେତୁ ଛୁଆମାନେ ଖାଇବାକୁ ଭଲ ପାଆନ୍ତି।
ହୁଁ।
ତା ସାଙ୍ଗରେ କିଛି ରୋଷେଇ ମାନେ ସାଧା ନହେଲେ ବି ଚଳିବ ଖାଲି ଭଜା ଟିକେ କରିଦେଇଛି ନର୍ମାଲ।
ଓ ହୋ।
ଆଉ ମୁଁ କଣ କହୁଥିଲି କି ମ୍ୟାଡ଼ାମ ଆଉ ଚାଲିନାହାନ୍ତି କାଲି ଆ ଆମେ ଯିବା ହଦଗଡ଼ ଭୋଜି କରିବା ପାଇଁ।
ନାଇଁ ମ୍ୟାଡା଼ମ୍ ଆପଣ ଯୋଉ କଥା ଭାବିଛନ୍ତି ଠିକ୍ ଭାବିଛନ୍ତି ଯେ। କିନ୍ତୁ ମେନ୍ କଥା ରା ଆମେ ଯଦି ଏ ବର୍ଷା ଦିନରେ ଯିବା ତାହେଲେ ଆମେ ନିଜେ ହଇରାଣ ହବା। କଣ ପାଇଁ କହିଲେ ମାନେ ଦେଖନ୍ତୁ ଆମେ ଯଦି ହଦଗଡ଼ ଯିବା ଏଇନା ବର୍ଷା ଦିନ ଆମେ କୋଉଠି କଣ ଭୋଜି ଭାତ କରିବା। କଣ ନାହିଁ ସେଇଟା ହେଲା ଅସୁବିଧା।
ନାଇଁ ଆମର ସେପଟେ ଅଛନ୍ତି ଚିହ୍ନା ଲୋକ ଅଛନ୍ତି ଆମେ ମୁଁ ସେ ସେଟିଂ କରିଦେବି ଆଉ ଏଠୁ ଆମେ ସବୁ ଗାଡ଼ି କରିଦେଇକି ପଳେଇବା।
ହଁ ଚାଲୁନାହାନ୍ତି ସେମିତି ଥିଲେ ଯିବା ନହେଲେ ସାଙ୍ଗସାଥି ଗାଡ଼ି କରିକି ଗୋଟେ ପଳେଇବା।
ସେଇତ ମୁଁ କହୁଛି ନା ସେମିତି ଚାଲ ଯିବା।
କାହିଁକିନା କଣ କହିଲେ ଆମର ତ ଅ ଖରା ଗରମ ଯୋଉ ହଉଥିଲା କୁଆଡେ ଗୋଟେ ବୁଲି ଯାଇ ପାରୁନଥିଲେ ଘରେ ବସି ବସିବା କଥା ବିରକ୍ତ ଭତ ଲାଗିଲାଣି ଆଉ ଭଲ ବୁ ଦି ଗୋଟେ ବାହାର କରିିକି କେମିତି ମନେ ପକେଇକି ଫୋନ କରିଛନ୍ତି ସେତିକି ବଡ଼ କଥା ଆଉ ଚାଲନ୍ତୁ ତାହେଲେ ବାହାରିକି କୋଉ ଦିନ ଗୋଟେ ଯିବା କୋଉ ଦିନ ଯିବା ବୋଲି ଭାବିଛନ୍ତି
କାଲି ତ ଗୁରୁବାର ଅଛି କିଛି ହବନି ପହର ଦିନ ନହେଲେ ଶୁକ୍ରବାର ଅଛି ଯିବା
ହଁ ହଉ ତାହେଲେ ଯିବା ଖାଲି ଭୋଜି କରି ଭୋଜି କରିବା ନା ଖାଲି ବୁଲି ଯିବା
ନାଇଁ ବୁଲିବା ସେଠି ଅଛି ଡ୍ୟାମ ଅଛି ଭଲ ଜାଗା ବି ମାନେ ପିକନିକ ସ୍ପଟ ଅଛି ଭଲ ଭଲ ହଁ ଭୋଜି କରିବା ଆଉ ଭଲ ଡ୍ୟାମ୍ ବି ଅ ଯି ମାନେ ରୋଷେୟା ନେଇଯିବା
ହୁଁ ହୁଁ
ରୋଷେୟା ନେଇଯିବା ରୋଷେଇ କରିବ ଆମେ ସିଏ ରୋଷେୟା ତାର ରୋଷେଇ କରିବା ଆମେ ଆମର ବୁଲାବୁଲି କରିବା
ହୁଁ ହୁଁ ହଁ ସେମିତି ବି କଲେ ଭଲ ହୁଅନ୍ତା
ଅଧିକ ଟିକେ ଯାଉ ପଛେ କେ ପଇସା ଖର୍ଚ୍ଚ ହଉ ପଛେ କେ
ହଁ ମ୍ୟାମ ଦେଖନ୍ତୁ ପଇସା ତ ଅଁ ପଇସା ତ ସବୁବେଳେ ଆସିବ ଯିବ ତା ବୋଲି କଣ ଆମେ ଖାଇବାନି ପିଇବାନି ନା ବୁଲିବାନି କହୁନାହାନ୍ତି
ଆଜ୍ଞା ଆଜ୍ଞା
ଆମେ ଆମର ମାନେ ବୁଲିକି ଯଦି ବୁଲାବୁଲି କରନ୍ତି ମାନେ ବହୁତ ଭଲ ହୁଅନ୍ତା କହିଲା ଭଳିଆ ମାନେ ଏମିତି ତ କୋଉଦିନ ଏମିତି ସୁଯୋଗ ମିଳିନି ଏବେ ତ କହିଲା ବେଳେ ଖରା ଦିନ ଯାଇକି ଟିକେ ଶୀତ ଦିନ ମାନେ ବର୍ଷା ଦିନ ଅଛି ଟିକେ ମାନେ ଭଲ ଥଣ୍ଡା ପାଗେବି ହୁଁ ଯିବା ଗୋଟେ ଆଉ
ଆଉ କଣ କଣ କରିବା ସେମିତି
ଆମର କଣ ଖାଲି ହଦଗଡ ଯିବା ଆଉ ସେଇଠି ମନ୍ଦିର ଫନ୍ଦିର କିଛି ନାହାନ୍ତି ସେଠି ମନ୍ଦିର ଯାଇକି ଦର୍ଶନ କଲେ ବି ଭଲ ହୁଅନ୍ତା।
ହଁ ସେଠି ହଦଗଡ ଅଛି ମନ୍ଦିର ପାଖରେ ଗୋଟେ ମହାଦେବ ମନ୍ଦିର ଅଛି। ସେଜେ ହନୁମାନ୍ ଜଣେ ଠାକୁର ବି ଅଛନ୍ତି ସେଇଠି ଭଲ ମାନେ ତାଙ୍କର ମନ୍ଦିରଟେ କରିକି ଭଲ ଅଛନ୍ତି।
ହୁଁ।
ଆ ସେଠି ଟିକେ ବୁଲାବୁଲି କରିବା‌। ଦଗଡ ଡ୍ୟାମ୍ ଦେଖିବା ଟିକେ ପାଣି କେମିତି ଛାଡୁଛି କଣ କରୁ ଚି ସେଠି ଟିକେ ଦେଖିବା ଆଉ ସେ ଯଉଁ ମାନେ ହଦଗଡ଼ରେ ଭଲ ପାଉଛ ଫାଉଛ ଭଳିଆ ମାନେ ଭଲ ଇଏ କରୁଛନ୍ତି ସିନେରୀଭ ଇଏ ଭଳିଆ କରୁଛନ୍ତି ସେଠି ଟିକେ ବୁଲାବୁଲି କରିବା।
ହୁଁ ହୁଁ ହଁ ମାନେ ଭଲ ହବ ମ୍ଯାମ୍ ଯୁ କହିଲେ ଉଁଁ ଆମର ଉଁ ନ ମାନେ ସାଙ୍ଗସାଥି ସବୁ ମାନେ କେବେ ତ ମିଶି ପାରନ୍ତିନି ଏବେ ମିଶିବା ଟେ ଭଲ୍ ଲାଗିବ।
ସେଇଥିପାଇଁ ମୁଁ ଫୋନ କଲି ଆପଣଙ୍କ ପାଖକୁ ମୁଁ କଈନି ଦେଖିଆ ଆଉ ଜଣେ ସାଙ୍ଗ ଦେଖ୍ଯା ତାଙ୍କୁ ଫୋନ କରେ ସେ ଦେଖ୍ଯା କଣ୍ କେମିତି କରିକି ଭୋଜି ଟିଏ କରିବା ପାଇଁ ଯିବା ଆ ବହୁତ୍ ଦିନ୍ ହେଲା ଟିକେ ବୁଲାବୁଲି କୁଆଡେ ହେଇନି ତ
ହୁଁ।
ଆଉ ସେ ଥିପାଇଁ ମୁଁ କହିଲି ଦେଖିଆ ମୁଁ ଜଣେ ସାଙ୍ଗ ଅଛନ୍ତି ତାଙ୍କୁ କତି ଫୋନ କରେ ବୁଝାବୁଝି କରିକି ଠିକ୍ ଠାକ୍ କରିକି କାଲି ଠିକ୍‌ଠାକ୍ କରିବା କରିକି ପହର୍ଦିନ ନହେନେ ଯିବା ଆଉ।
ହଉ ତାହେଲେ ଯିବା ଆପଣ ମତେ ଜଣେଇବେ ନହେଲେ ଆଉ।
ଆଉ କଣ୍ କଣ୍ ଆଇଟମ୍ କରିବା କେମିତି କଣ ଟିକେ କଥା ହେଇଯିବା ନା ହଁ କଣ କରିବା ଆ କଣ୍‌କଣ୍ ଆଇଟମ୍ କରିବା? ହାଲୋ। ହାଲୋ। ହାଲୋ। ମ୍ୟାାମ୍ ଶୁଵୁଚି ଆପଣ ଙ୍କୁ? ହାଲୋ। ଆପଣଙ୍କୁ ଶୁବୁଚି ନାଁ ଶୁବୁନି?
ହଁ କୁହନ୍ତୁ।
ଆ କଣ କଣ ଆଇଟମ୍ କରିବା?
ହ କହୁନାନ୍ତି ଆପଣ ତ ବାହା ହେଇଛନ୍ତି ଆପଣ ମାନେ ଅଧିକ ରୋଷେଇବାସ ଶିଖି ତ ମୁଁ ତ ଝିଅ ଛୁଆଟ ମୁ ତ କିଛି ରୋଷେଇ ଶିଖିନି କହୁହାନ୍ତି।
ଆଉ କଣ ଯା ମତେ କିଏ ଶିକେଇବାର କିଛି ନାହିଁ ଯେ ଆ କଣ ସମସ୍ତଙ୍କ ସହମ ତିରେ ହେଲେ ଭଲ ନା ଦେଖିଆ ଆପଣ ସଜେସନ୍ କରନ୍ତୁ କଣ୍ କଣ୍ କରିବା?
ଆମେ ବିରିୟାନୀ କରିବା କି ଟିକେ?
ବିରିୟାନୀ।
ହୁଁ।
ଭେଜ୍ ନା ନନ୍ ଭେଜ୍?
ଯାହା କଲେ ବି ଚଳିବ।
ଆ ଭେଜ୍ ଟା ଏତେ ପସନ୍ଦ ହବନି।
ହୁଁ।
ନନ୍ ଭେଜ୍ କରି ଦବା।
ଆପଣ ଶିଖିଛନ୍ତି ବିରିୟାନୀ?
ହଁ ମୁଁ ଶିଖିଚି।
ଉଁ ହୁଁ।
ମୁଁ ଶିଖିଛି ଯେ ଆମେ ରୋଷେଇଆ ନେଇଯିବା ଆମେ କଲେ ବିରିୟାନୀ ଗୋଟେ ଟାଇମ୍ ପଳେଇବ ସେଇଠି।
ହୁଁ ହୁଁ।
ଆମେ ବୁଲିବା ବୁଲାବୁଲି କେତେବେଳେ କରିବା?
ହୁଁ।
ଆଉ ରୋଷେଇ ଜଣେ ନେଇଯିବା ତାକୁ ଦେଇଦବା ସେ ତାର ରୋଷେଇ କରିବ ଆମେ ଆମର ବୁଲିବା ଟିକେ ଫଟୋ ଫଟୋ ଉ ଠେଇବା। ଆଉ ସାଙ୍ଗସାଥି ମେଳାରେ ଯାଇଛନ୍ତି ଟିକେ ମଉଛି ଟିକେ କରିବା କରିକି ମସ୍ତି ଟିକେ କରିକି ବୁଲାବୁଲି ଖୁଆଇ ଖୁଆଇକି ତା ପରେ ଆସିବା ନହେଲେ।
ଓଁ ହୁଁ ହଁ ଭଲ ହବ ସେଇଆ କରିବା ନହେଲେ ଗୋଟେ ରୋଷେଇଆ ଯାହାକୁହେନେ ନବା ଆଉ।
ଆ ଖାଲି ବିରିୟାନୀ କରିବା ନା ତା ସାଙ୍ଗରେ ଆଉ କଣ ଟିକେ ଛଣା ଛୁଣି ହେଇଥିଲେ ଭଲ ହେଇଥାନ୍ତା ବୋଧେ?
ଛଣାଛୁଣି କଣ କରିବା ର କୋହୁ ନାହାନ୍ତି?
ଆଉ ଚିକେନ୍ ପକୋଡା ଟିକେ କରିଦବା। ପାମ୍ପଡ଼ ଟିକେ କରିଦବା।
ହୁଁ।
ଆଉ ବିରିୟାନୀ ସାଙ୍ଗକୁ କଣ କରିବା?
ବିରିୟାନୀ ସାଙ୍ଗକୁ ଆମର କଣ ଗୋଟେ ତରକାରୀ ପତ୍ର କଣ କରିବା କି?
ଆ ଖାଲି ବିରିୟାନୀ ଖାଇବ ନା?
ସେ କଣ ତରକାରୀ କଲେ ଭଲ ହବ କହୁନାହାନ୍ତି?
ଉଁ କଣ କରିବା ତରକାରୀ। ଆଉ ଚିକେନ ତ ବିରିୟାନୀରେ ପଡିଯିବ।
ହୁଁ।
ଆଉ ନା ସେ ଚିକେନ କଷା ରେ ଗୋଟେ ଝୋଳ ମାନେ ଗୋଟେ ଇଏ ଟାଇପ ର କରିଦବା କି।
ନ ନାଇ ଆମର ଆଳୁ କଷା ଆଳୁ ତରକାରୀ କରିଦବା।
ଆଳୁ ତରକାରୀ।
ହୁଁ କଣ କହିଲେ ମ୍ୟାମ ମତେ ତ। ଯୋଉ ଆମର ମିଲମିକର ତରକାରୀ ନୁହଁ।
ଆଜ୍ଞା ସୋୟାବିନ୍।
ମତେ ବହୁତ ଭଲ ଲାଗେ ଆଉ ଆ ମତେ କଣ ଭଲ ଲାଗେ ବୋଲି ଆପଣ କରିବେ କି। ଯେହେତୁ ଏତେ ଝି ମାନେ ଏତେ ସାଙ୍ଗସାଥି ଯାଉଛନ୍ତି ଆଉ ଉଁ। ସେମାନେ ଯାହା ଖାଇବେ ସେଇଆ କରିବା ନା ଆଉ।
ଏ ସମସ୍ତଙ୍କୁ ଯୋଉଟା ପସନ୍ଦ ହବ ସେଇଟାକୁ।
ହଁ ସେଇଆ ମାନେ ଏମିତିରେ ଆ ମାନେ ଶୁଣନ୍ତୁ। ନ୍ତୁ ଆମେ ତ ଘରେ ଏମିତିରେ ସବୁ ଖାଉନାହାନ୍ତି କି ଖାଉଛନ୍ତି ଫାଷ୍ଟ କଥା ହେଲା? ହୁଁ ଘରେ ସବୁ ଖାଉଛନ୍ତି ମେନ୍ କଥା ହେଲା ଯୋଉଟା ମାନେ ଭଲ ଲାଗିବ। ଆମର ଛଣା ଛୁଣି ଟା କଣ କହିଲେ ଛଣାଛୁଣି ଯଦି ଆମେ କରିବା। ତା ପରେ ଛଣା ଛୁଣିଟା ଆମେ ମାନେ ଭୋଜି ଟା ଆମର ରୋଷେଇ ଲେଟ୍ ହବନା। ଆମେ ସେଇ ମଝିରେ ଆମେ ଛଣାଛୁଣି ଟିକେ ଖାଇ ପାରୁଥିବା ନା କି?
ଆଜ୍ଞା।
ହୁଁ ସେଇଆ କରିବା ମୁଁ ଭାବୁଛି କଁ କହୁଛନ୍ତି ଆପଣ?
ହଁ ମୁଁ ତ ସେୟଆ ଭାବୁଛି ଆଉ ମୁଁ ଆଉ କଣ କହିବି। ତାନେ ବୋଲର ଟେ କରିଦବା।
ହଁ ନିଜେ ନିଜେ ଆଦେଇ କରିଦେବା କେତେ କଣ ହଉଛି।
ଆଗେ ଟିକେ ବସିକି ଟିକେ ମାନେ ଏକାଠି ହେଇକି ସମସ୍ତେ। ହାଲୋ।
ହୁଁ।
ଆଉ ସମସ୍ତେ ଟିକେ ଏକାଠି ହେଇକି। ସମସ୍ତେ ଟିକେ ଏକାଠି ହେଇକି ମାନେ ଆଗେ ଟିକେ। ପ୍ଲାଲିଙ୍ଗ କରିଦବା କେତେ କଣ ଟିକେ ହିସାବ ପତ୍ ତ୍ର ମାନେ ମାନେ ସର୍ଟ୍ ସର୍ଟ୍ ରେ କରିଦବା।
ହୁଁ।
ମାନେ ଧର ଏତିକି ଏଟା ଏ ଏତିକି ଖର୍ଚ୍ଚ ହବ ଏଇଟା ଏତିକି ଖର୍ଚ୍ଚ ହବ ମାନେ ଏମିତିରେ ମାନେ ଆଗେ ପାଟିିଏ ପାଟିଏ ହିସାବ କରିଦବା।
ହୁଁ।
କରି ଦେଇକି ତାପରେ ଦେଖିବା କେତେ କଣ ହଉଚି ସମୁଦାୟକ। ତାପରେ ନହ ନେ ଆମେ ପଇସା ଆଦାୟ କରିବା ସେଇ ଅନୁସାରେ ଆଉ।
ଆମେ ଗୋଟେ କାମ କରିବା ଆମେ ସମସ୍ତେ କଁ କରିବାନା ମିଶିକି। ମିଶିକି ଆମେ ଗୋଟେ କରଦବା ଉଁ ମାନେ ସମସ୍ତେ ମିଶିକି ଆମେ କଣ କରିବା କହିଲୁ ଗୋଟେ ଅ କନଫେନ୍ସ କଲରେ କଥା ହେଇପଡିବା କଲ ରେ। ମାନେ ଫୋ ଫୋନ ରେ କଥା ହେଇ ପଡିବା କଥା ହେଇକି ଆମର। କଣ ରୋଷେଇ କେମତି କଣ କଣ କରିବା। କି ସେଇ ବିଷୟରେ କେତେ ପଇସା କଣ ସବୁ କଥା ହେଇଯିବା ନା କଁ କହୁଚନ୍ତି ଆପଣ।
ହଁ ମୁଁ ତ ସେଇଆ ଭାବୁଚି ମୁଁ ବା ସେଇ ବା ଆପଣଙ୍କୁ ସେଇଥିପାଇଁ ପଚାରିଲି ପା ଆପଣଙ୍କୁ ସେଥିପାଇଁ ପଚାରିଲି ପା।
ମୋର ମନେ ନାହିଁ ହଁ ତାହେଲେ ସେଇଆ କରିବା। ହୋଉ ତାହେଲେ ଆଉ ସେଇଆ କଥା ହେଇଯିବା କାଲି ଶୁକ୍ରୁବାର ଯେହେତୁ କହୁଚନ୍ତି ଶୁକ୍ରବାର ଦିନ ଦେଖିଆ ନହେଲେ କରିଦବା ଆଉ।
ଆଁ କାଲି ଆମେ ପ୍ଲାନିଂ କରିଦବା ଶୁକ୍ରୁବାର ଦିନ ଯିବା ନହନେ।
ହଁ ସେଇଆ କରିବା ନହଲେ ଆଉ।
ଆ କୋଉଠି ଟିକେ ଗାଡି ଟିକେ ବୁଝାବୁଝି ଟିକେ କରିବ।
ହୁଁ ହଉ ମ୍ୟାମ୍ ମୁଁ ଆପଣଙ୍କ ଆ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଗାଡି ଫାଡି ସବୁ ବୁଝାବୁଝି କରିକି ମୁଁ କହିବି ହେଲା ହୁଁ। ହଉ ତାହେଲେ ମ୍ୟାମ୍ ମୁଁ ଟିକେ ବେସ୍ତ ଅଛି ପରେ କଥା ହେବି।
ଆଜ୍ଞା ଆଜ୍ଞା।
ହଉ।